ହ୍ୟାଲୋ
ହ୍ୟାଲୋ ହଁ କଣ କରୁଛ?
ମୁଁ ଏଠି ବସିଛି ତମେ କଣ କରଛ? ହ
ହ୍ୟାଲୋ
ତମେ କଣ କରୁଛ?
ମୁଁ ଏଇ ବସିଛି ଆଉ। ପୁଅଟା ଶୋଇଥିଲା ଏବେ ଉ ଥିଲା, ମୁଁ ଏଇ ବସିଥିଲି ତା ପାଖରେ ଆଉ।
ଖାଇ ପିଇକି ଶୋଇକି ଉଠିଲେଣି?
ହଁ ହଁ।
ଓ ହୋ।
ତମର ସେପଟେ ରଜ କେମିତି ହଉଛି?
ଆମର ତ ରଜ ଏପଟେ ବହୁତ ଭଲ ହଉଛି। ଆଉ ସବୁ ଦୋଳି ଦୋଳି ପଡିଛି ଆଉ କଣ ପିଠା ପଣା ହେଉଛି, ଆସୁନା ଆମ ଆଡେ ରଜ ଦୋଳି ଖେଳିକି ଯିବ।
ହଁ ହଁ କାହିଁ ଡାକୁଛ ନା?
ହଁ ଡାକୁୁଚି।
ପିଠା କରିଛ ନା?
ହଁ ହଁ ସବୁ ପିଠା ହେଇଛି। ପୋଡ଼ପିଠା, କାକେରା ପିଠା, ଚକୁଳି, ଇଟିଲି।
ହଁ। ପୋଡ ପିଠା ଟା କେମିତି କରୁଛ?
ପୋଡ଼ ପିଠା ଖଳି ଧରି କିନା ଫାଷ୍ଟ ଚୁନାକୁ ତାପରେ-ଏ-ଏ କଡେଇରେ ପୋଡ଼ିବେ। କଦ ଯୋଉ କଦଳୀ ପତ୍ର
ଓ ମାନେ ଖଳି ଢାଳି ଦବ, ଖଳିରେ କଣ ପଡିବ? ଖାଲି ଚୁନା ଆଉ ଗୁଡ
ଚୁନା ଆ ଯାହା ପକେଇ ପାରିବେ ଯେମତି କ୍ଷୀର ପକେଇ ପାରିବେ କ୍ଷୀର ଫିର ବି ଆଣିବେ ନହେଲେ ଖାଲି ହେଲେ ପାଣିରେ ଆ ଅଦା ଅ କାଜୁ, ଖିସମିସ୍ ଯାହା ବି ପକେଇବେ ଇ ଖଳି ଧରିଦେବେ ହଁ ଚୁନାରେ।
ହୁଁ।
ଖଳି ଧରିଦେବେ ତାପରେ ଖଳି ଦେଇକି ଚକଟି ଦେବେ ସେଇ ଯେମତି ଥିବ ହାରି ବେଶୀ ଚକଟିବା ଦରକାର ନାହିଁ ଚାପି ଚୁପା ଦେଇକି ତାକୁ
ହଁ। ଆମ ପଟରେ କିନ୍ତୁ ପୋଡ ପିଠା ବି କରାଯାଏ ଖାଲି ଯୋଉ ଚୁନା ଚାଉଳ ଚୁନା ଚାଉଳ ଯୋଉ ଆଣ କରିକି ଗୋଳେଇକି ତା ଉପରେ ନିଆଁ ଦେଇକି ବି କରନ୍ତି ନଜାଣିଥିଲେ ବି କରନ୍ତି ସେଇଭଳିଆ। ତଳେ ଇଆଡେ ଚୁଲି ଜାଳିବେ ଉପରେ ନିଆଁ ଦେବେ ତମର ସେମିତି ନା? ହ୍ୟାଲୋ
ତମର ସେପଟରେ ସେମିତି ହୁଏ ନା?
ହଁ ଆମର ସେମିତି ହୁଏ ଯେମିତି ଆମେ ଧର ଗ୍ୟାସରେ କରିବା ଆଉ ଆମେ ନିଆଁ କୋଉଠୁ ପାଇବା ସେଇଥିପାଇଁ ନହେଲେ ସେ କଦଳୀ ପତ୍ର ଉପରେ ନିଆଁ ଦିଆଯାଏ।
ହଁ।
ଆଉ
ତମ ପଟରେ ମାଇକି ବାଜୁଛି ନା ରଜ ପାଇଁ?
ହଁ ମାଇକ୍ ବାଜୁଛି ଷ୍ଟେଜ ହେଇଛି ସବୁ ଛୁଆଙ୍କ ପାଇଁ ଗୀତ, ନାଚ
ହଉଛି
ହଁ। ଖେଳ ହଉଛି
ହଁ। ଆମ ପଟେ ଏବେ ମାଇକି ଅଛି। ହଁ କି?
ହଁ।
ଆଉ ନୂଆ ଶାଢୀ ଡ୍ରେସ୍ କରିଚ ନା ପିନ୍ଧି ଚ ନା?
ନା ପିନ୍ଧିନି ଗରମ ହଉଛି ବୋଲି ଚାରିଟା ବେଳେ ଆପଣ?
ଆଉ ରଙ୍ଗ ଲଗେଇଛ ନା କହିଲୁ। ହ୍ୟାଲୋ। ରଙ୍ଗ ଲଗେଇଚ ନା ଆମେ ଏ ଯାଏ ଲଗେ ଦେଇନୁ। କାମ ବ୍ୟସ୍ତ ଭିତରେ କାମ ବ୍ୟସ୍ତ ଭିତରେ ଆଉ ମନରେ ବି ନାହିଁ ରଙ୍ଗ। କିନ୍ତୁ ଲଗେଇ କଥା। ଆଜି ବନ୍ଧୁବାନ୍ଧବ ସବୁ ଆସିଛନ୍ତି ନା। ବ୍ୟସ୍ତ ରହିଯାଉଛି ଆଉ ଆଜି ଖରା କେମିତି ତମ ଆଡେ?
ଖରା ତ ଭଲ କାଁ ହେଇଥିଲା ଭଲ ପାାଗ ଦେଇଥିଲା ଏବେ କାହିଁ ଜୋରରେ ପୁଣି ଖରା ହେଲାଣି। ନହେଲେ ଗରମ ଟା ହଉଛି ଖାଦରେ ଗରମ ଟ ଟିକେ କମ ନା ଯାହା କରନ୍ତି।
କାଲି ରାତିରେ ବର୍ଷା ହୋଇଥିଲା ନା।
ବର୍ଷା ହେଇଥିଲା ଅଳ୍ପ ଅଳଥ ବେଶୀ ନହିଁ।
କାଲେ ରାତିରେ ଆମ ଏଡେ ଜୋରେ ବର୍ଷା ହେଇଥିଲା।
ମୁ ବେଶୀ ହେଇନି ଅଳପ ଅଳ୍ପ ହେଇଥିଲା। ଆଉ। ଆପଣଙ୍କର ନଜରେ କଣ ନୂଆ ଡ୍ରେସ୍ କରିଛନ୍ତି।
ହଁ ନୂଆ ଡ୍ରେସ କରହଛି ଏଦିନ ଆମେ ଯାଜପୁର ଯାଇଥିଲୁ। ଛୁଆ ମ ନ ର ଡ୍ରେସ ଆଣିଥିଲୁ ଆମର ତ ବାପ ଘର ଦିଅନ୍ତି। ତାପରେ ଏଇଥର ସାବିତ୍ରୀ ଓ ସା କରା ହେଇଥିଲା। ହଁ। ଶାଢୀ ବି ଅଛି ସେଇ। ପିତୁ ଗଟେ ପିନ୍ଧେଇଛ ଆଉ। ତାପରେ କଣ କହିଲା ଏଇ ଯୋଉ। ଏଇ ଯୋଉ ଖରା ଯୋଉ ଗରମ ହଉଛି ଆମେ ତ କୁଆଡେ ଯାଉନି ରୋଷେଇ କରି କରି ଦିନ ଯାଉଛି। ଆଉ ସଜ ସଜ କଣ ହଉଛି।
ସକାଳେ ଥରେ ରୋଷେଇ। କର ପୁଣି ଦିନ ବେଳା ରୋଷେଇ କର ପୁଣି ରାତିରେ ରୋଷେଇ କର।
ସେଆ ବା ଆମର ବା। ସକାଳେ ମୋ ଆଗେ ରୋଷେଇ କରିଥିଲି କାଲି ଘରୁ ବାପା ଆସିଥିଲେ। ଅନ୍ୟ କିଛି। କରିନଥିଲି ଖାଲି ମଟନ ଭାତ କରିଦେଇଥିଲି ପାମ୍ପଡ଼ ଆମ୍ବ। ମୁଲ ଖାଇଦ ଖାଲି ସେ ହଁ ସେ। ଖାଇଦେଲେ ପୁଣି ଆମକୁ। ଖରାବେଳୁ ଜଣେ। ନଣନ୍ଦ ନଣନ୍ଦେଇ ଆସିଥିଲେ ତାଙ୍କ ପାଇଁ ପୁଣି ରୋଷେଇ କରିବି ନା ନାଇଁ ପୁଣି। ତାଙ୍କ ପାଇଁ ମଟନ କଲୁ। ଭଜା ଭାଜିଲୁ ପାମ୍ପଡ଼, ବଡି, ଆମ୍ବ ଏମିତି ଦେଇଦେଲୁ। ଖାଇଦେଲି। ପୁଣି ଏଇନା ସ ସନ୍ଧ୍ୟା ରୋଷେଇ ଫେରି ହବ।
ହଁ ଆଉ କେତେବେଳ କଣ ଦୋଳି ଖେଳିଆକୁ। ବାଙ୍ଗିଦେ।
ହୁଁ ଛୁଆ ମାନେ ତ ଛୁଆ ମାନେ ବି ଯାଉନାହାଁନ୍ତି।
ହ ଆଜିକାଲି ଛୁଆ ମାନଙ୍କର ଆଉ ଇଣ୍ଟରେଷ୍ଟ ହଉନି ଦୋଳି ଖେ ଏୟାକୁ
ନାପା ଆମେ ଯେତେବେଳେ ଛୋଟ ଥିଲେ ଗୋଟେ ଓଷା ବାର ଆସିବା ପୁ୍ରୁ ର୍ବରୁ ଭାରି ଖୁସି ଲାଗେ ନାଇଁ।
ହଁ।
ହୁଁ।
ଏବେ ଆଉ ଛୁଆଙ୍କର ସେଇ ଇଣ୍ଟରେଷ୍ଟ ନାହିଁ।
ପରିବର୍ତ୍ତନ ହେଇଗଲାଣି।
ହୁଁ।
ତମର ପୁଅ ଝିଅ କଣ?
ମୋର ପୁଅଟେ ଖାଲି।
କେତେ ବର୍ଷର?
ଏଇ ବର୍ଷେ ହେଇଛି ଦଶମାସ।
ଅଁ ଛୋଟ ଟେ ତାଲେ ନାଇଁ କି?
ହଁ ଆପଣଙ୍କର।
ତାଙ୍କ ନାଁ କଣ ଦେଇଛ?
ବ୍ୟାନ୍ସ।
ବେଦାନ୍ସ ବଢିଆ ନା ଟାଉ। ମୋ ପୁଅ ନା ରିତେଶ ଆଉ ତାନା ରଜାଲିନ ନା ପୁଅଟେ ଝିଅଟେ। ଝି ଝିଅ ନା ରୋଜାଲିନି ତାକୁ ଖୁସି ଖୁସି ଡାକୁଚି ପୁଅଟା ନା ରିତେଶେ ଆଉ। ବହୁତ୍। ଚଗଲା ହଉଛି। ବାପ ମୁଣ୍ଡ ଖରାପ କରିଦଉଛି।
କେତେ ବର୍ଷ ଛୁଆ କି?
ପୁଅକୁ ପାଞ୍ଚ ବର୍ଷ।
ପାଞ୍ଚ ବର୍ଷ ହେଲାଣି ଆଉ ଚଗଲା ହବନି ମୋ ପୁଅ ପା ଦଶ ମାସରେ ହେଇ କି ନା ମତେ ପାଣି ପିଇ ଦଉଛି।
ଆଛା।
ଏ ବିଶ୍ବାସ କରିବେନି ଗୋଟେ ସେକେଣ୍ଡ ସେ କଉ କୁ ନେଇ ମୁଁ ଚୁପ୍ କି ରହିବି ବୋଲିକି। କାଖ ହେଲେ ଖାଲି ଡେଇଁ ବସ ଠିଆ ହବ ଏମିତି ହଉଛି କୁହନ୍ତୁନି କୁହନ୍ତୁନି ମୁଁ ଖାଲି ଭାବୁଛି ଏ ରଜ ପରେ ଅଫିସ ଦଶଟି ସେଇଆ ମାନେ ମୁଁ ତାକୁ କେମିତି ସମ୍ଭାଳିବି।
ହଁ। ଘରେ କେହି ନାହାନ୍ତି କି?
ହେଲା ମୋ ହଜବେଣ୍ଡ ଉ-ଉ ତାଙ୍କର ଏବେ ମର୍ଣିଂ ଅଫିସ ଚାଲିଛି। ତ ସେ ସକାଳ ବଳେ ଯାଇକିନା ପଳେଇ ଆସୁଛନ୍ତି ତା ବେଳକୁ। ସେ ଯାହା ଇ ସମ୍ଭାଳି ଦଉଚନ୍ତି। ଆଉ ସେ ଅଫିସ୍ ପଳେଇଲେ ଦଶଟା ଅଫିସ ହେଇଗଲେ ତ ପଳେଇବେ ପୁଣି ଖାଇକି ଆସିକି ପଳେଇବେ। ତିନି ଟାରୁ ଯାଇକି ରାତି
ତମର କଣ ସକାଳ ଦଶଟା ରୁ ଚାରିଟା?
ନା ନା ସକାଳ ଦଶଟା ରୁ ଆସିବେ ଖାଇବା ପାଇଁ ଅଢେଇଟା ତିନିଟା ଭିତରେ ଖାଇପିଇକି ସେ ଚାରିଟା ସାଢେ଼ ତିନିଟା ତିନିଟା ସାଢେ଼ ତିନିଟା ବେଳକୁ ଯାଆନ୍ତି। ପୁଣି ସାତଟା ଆଠଟା ସେ ଠିକ୍ ନାହିଁ।
ନା ତମର?
ମୋର ମାନେ
ମାନେ ତମେ ଯୋଉ ଡ୍ୟୁଟି କରୁଛ?
ନା ମୋର ମୋର ତ କିଛି ଡିୟୁଟି ନାହିଁ ମୁଁ ହାଉସୱାଇଫ୍। ଆଛା।
ଓହୋ ଘରେ କଣ ତମ ଶାଶୁ-ଉ-ଉ-ଉ
ହଁ ଶାଶୁ ଶାଶୁ ଅଛନ୍ତି ଯେ ତାଙ୍କ ଦେହ ଭଲ ନାହିଁ ସିଏ ଏତେ ଧରି ପାରନ୍ତିନି।
ନା ଏଇ ନା ଛୋଟ ଛୁଆ ଟା ତମେ ସମ୍ଭାଳିଦବ ଆଉ ଟିକେ ବଡ ହେଲା ବେଳକୁ ଭାରି କଷ୍ଟ। ଆଜିକାଲି ବି ସବୁ ଯୋଉ ଛୁଆ ମୋବାଇଲି ମୋବାଇଲ ପାଇଁ ବେଶୀ ପାଗଳ।
ମୁଁ ତ ଆଉ ମୋବାଇଲ ନଦେଲେ ତ ବାଟ ହଁିନାହିଁ। କେତେ ଧରିବ କେତେ? କଣ କରିବ ମୋବାଇଲି ଟା ଦବାକୁ ବାଧ୍ୟ।
ତମେ କହିବ ଛୁଆ ବସି ମୋବାଇଲ ଦେଖିକି ଗୋଟେ ଜାଗାରେ ସାଇଲେଣ୍ଟ୍ ହେଇକି ରହୁ। କିନ୍ତୁ ଏମିତି ଚଗଲା କିଚେ ମିଚେ ବିରକ୍ତ ନ ହୁଅ। ତମେ ଚାହିଁକି ସେଇଥିପାଇଁ ଦବ କିନ୍ତୁ ମୋବାଇଲ ଟା ଖରାପ
ହୁଁ ଆଉ କଣ କରିବୁ ଏକୁଟିଆ ମାନେ ମେ କମ୍ପଲସରି ଦବାକୁ ପଡିବ। ଗାଁ ଗହଳି ହେଇଛି କାହା ସହିତ ଖେଳିଲା କି ବୁଲିଲା ଛାଡିଦବ ତମେ। ଆଉ ଏଠି କାହାକୁ କୋଉଠି ଛା ଛାଡିବୁ।
ସେୟା ପା।
କୁଆଡେ ତ ଯିବାର ନାହିଁ ସେଇ ଘର ଭିତରେ ଖାଲି ଚଗଲା ହଉଛି ଯେ ହଉଛି। ସେଥିପାଇଁ ମୋବାଇଲ ଟିକେ ଦେଖେଇ ଦେଲେ ବସି ଚୁପ୍।
ହଁ କି ଏଇ ଛୋଟ ଛୁଆ କୁ
ହଁ
ହିଁ ହି ସେୟା ବା। ତାକୁ ଏଇନା କଣ କହିଲ ତା ପାଖ ପାଖରେ ଜଣେ ଲୋକ ନିଶ୍ଚିନ୍ତ ଦରକାର।
ନାଇଁ ମୁଁ ଏଇ ଚେୟାର ଗୋଟେ ହାଇଟ ବାଲା ଚେୟାର ତାନେ ଆଣିଛି। ତାକୁ ଏଇଠି ହଲ ରେ ବସେ ବସେଇ ଦେଇକି ନା ଫ୍ୟନ୍ ତଳେ ବସେଇ ଦେଇକି ନା ମୋବାଇଲ ଏଠି ଗୋଟେ ସାମ୍ନାରେ ଦେଇଦେନେ ତାର ଚୁପୁକି ବସିକି ଦେଖୁଥିବ।
ହଁ କି?
ଓହୋ।
ତମେ ତ ମୋବାଇଲ ବହୁତ ଇଏ କରିଦେଲଣି ଆଉ।
ମୁଁ ଆଉ ନହେଲେ ସମ୍ଭାଳି ପାରଲିନି କେତେ ତାକୁ ରୋଷେଇ କରିବି। ନା ତା କାମ କରିବି। ନା ତାକୁ ଧରିକିନା କେତେ ଧରିକି କଣ କରିବି।
ସେଇଆ ପା।
ଆଉ ଯେତେବେଳେ ମୁଁ ଫାଙ୍କା ହଉଛି ଧରୁ ଛି। ସବୁବେଳେ ମା ମୋବାଇଲ ନାହାନ୍ତି ଯେତେବେଳେ ମୋର କାମ ଅଛି ତାହେଲେ ସେତେବେଳେ ଦେଇଦଉଛି।
ସେୟା ପା ଛୁଆଙ୍କୁ ସେଇଥିପାଇଁ ମୋବାଇଲ ଦିଅନି। ଯେ କଣ କରିବି ମୋ ପୁଅ ଦେଖେନି ମୋବାଇଲି। କିନ୍ତୁ ଏଇ ସ୍କୁଲ ଟିୁସନ ଯୋଉ ଛୁଟି ହେଇଗଲା। ଭାରି ମୋବାଇଲ ଦେଖୁଛି।
ହଁ ସେ ବଡ ହେଇଗଲା ଛଡେଇଦେବୀ ଯେ। ଫୁରସତ ତ ମିଳିବନି ଦେଖି କିଆଁ ପାଇଁ। ସ୍କୁଲ ପାଠ ପଢା ହେଇଗଲା ଆଉ କଣ ଟାଇମ ହବ।
ପାଠତା କତିରେ ବସିଥିବୁ କୋହୁଥିବୁ। ପୁଅ ଲେଖେ ଲେଖେ ପଢ଼ ପଢ ଟୋଟାଲେ ଶୁଣୁ ନଥିବ କହିବ ମାମା ମୁଁ ଯଦି ରାଗିଯିବି କହିବ ତମେ କଣ ଏତେ ରାଗୁଚ। ଓହୋ କଇ ମୁଣ୍ଡ ଖରାପ ହେଇଯିବ ତାକୁ। ଭାରି ଚଗଲା।
ଛୋଟ ଅଛି ଆଉ ଟିକେ ବଡ ହେଲେ ହେଇଯିବ ଠିକ୍।
ହଁ ଖେଳୁଥିବ ଅନୋଉଥିବ କଥା କୋହୁଥିବ ମୁଣ୍ଡ ଖରାପ କରିଦବ।
ଆଉ ଆଉ କଣ କୋହୁଚ?
ଆଉ ଆପଣଙ୍କ ଘରେ କିଏ କିଏ ସବୁ? ସବୁ ଅଛନ୍ତି।
ଆମ ଘରେ ଆମେ ସବୁ ଜଏଣ୍ଟ ଫ୍ୟାମିଲି।
ଓ ହୋ।
ଜଏଣ୍ଟ ଫ୍ୟାମିଲି ଯା ବଡ ଯା ଆଉ ହୋଉଚି ତା ପୁଅ ଝିଅ ଦିଇ ଜଣ ଆମର ପୁଅ ଝିଅ ଦିଇ ଜଣ।
ଓହୋ ହୋଉ ହୋଉ ପରେ କେତେବେଳେ କଥା ହବା ରଖୁଚି। ହଁ ହୋଉ। ଠିକ୍ ଅଛି।
ଆଉ କରିବା କେତେବେଳେ କଥା ହବ ଆଉ।
ହୋଉ।